ହୁଁ କୁହ ହେଲୋ ହଁ କଣ କହୁଥିଲ? କିଛି ନାହିଁ ବସିଛି ଟିଭି ଦେଖୁଛି ଆଉ ତମେ?
ମୁଁ କହିଲି ସେ ହଁ ଶୋଇଛି ଆଉ ଘରେ କିଛି ଖାଇବାକୁ କରିନାହାନ୍ତି ଖାଇବା ଡାକିଲେ ଯିବି ଖାଇବି ଆଉ।
ଆଛା ଆଉ ତମେ ସାଙ୍ଗମାନଙ୍କ ସହିତ ବୁଲାବୁଲି
ହଁ ସାଙ୍ଗସାଥି ସାଙ୍ଗ ବୁଲାବୁଲି କରେ। ବେଶୀ ବୁଲାବୁଲି ନା ଏମତି କମ ଆଉ ଘରେ ପାଟି କରନ୍ତି ବୁଲାବୁଲି କରିବାକୁ ଗଲେ ବେଶୀ। ସାଙ୍ଗ କିଛି ବେଶୀ ଭଲ ନାହାନ୍ତି ତ ସେଇଥିପାଇଁ ଆଉ।
ଆଚ୍ଛା। ଆଉ ମୋର ତ ଏଇ ଗୋଟ ମୋର ବେଷ୍ଟଫ୍ରେଣ୍ଡ ଅଛି ମୁଁ ଡେଲି ତା ସହିତ ବୁଲେ ଡେଲି ଗାଳି ଶୁଣେ, ଫିର୍ ବି ବୁଲେ ମାମା ତା ସହିତ ହିଁ ସବୁଆଡେ ଛାଡ଼ନ୍ତି ଆଉ କାହା ସହିତ ଛାଡ଼ନ୍ତିନି। ଆଉ ତା ସହିତ ଯେବେ ଅଧିକ ବୁଲିଦୋଉଚି ଏବେ ଗାଳି ଶୁଣୁଚି ଆଉ, ଆଜିି ବି ଗାଳି ଶୁଣିଚି କେତେ ଦିନ ପରେ ଆଜି ଆଜି ବି ଗାଳି ଶୁଣିଛି ମୁଁ।
ଓହୋ।
ହୁଁ ଆଉ ସେତେବେଳେ କଣ କହୁଥିଲ ଖାଇବା କଥା?
ହଁ ହଁ ମୁ କହିଲି ମାନେ ତା ତାଙ୍କ ଖାଇବାଟା ଟିକେ ମାନେ କେମ
କଣ କହିଲେ? ତମର କେହି ନାହାନ୍ତି ତେଲୁଗୁ ଫ୍ରେଣ୍ଡସ୍?
କିଛି ହେଇନାହାନ୍ତି ଏପର୍ଯ୍ୟନ୍ତ ଆଗକୁ ଯଦି କିଛି କଲି ଆଗକୁ ସାଙ୍ଗ ଫାଙ୍ଗ ଦେଖାହେଲେ ଏବେ ତ ଲୋକାଲ ରେ ଅଛି ନା ଲୋକାଲରେ କଟକ ଭୁବନେଶ୍ଵରରେ ଥିଲେ ଯାହା ଫ୍ରେଣ୍ଡ ଫ୍ରେଣ୍ଡ ହେଇଥାନ୍ତେ।
ଆଚ୍ଛା ସ୍କୁଲ ସ୍କୁଲ ଫ୍ରେଣ୍ଡ କଲେଜ ଫ୍ରେଣ୍ଡ
ହଁ ହଁ ଅଛନ୍ତି କିନ୍ତୁ ମାନେ ସେମିତି କିଛି ଅଲଗା ଇଏର ନାହାନ୍ତି ମୁସଲିମ ମୁ ଆମେ ହିନ୍ଦୁ ମୁସଲିମ୍ ଏମତି ଅଛି
ଆଚ୍ଛା ମୁସଲିମ୍ ଅଛନ୍ତି। ଆଛା ଆମର ସବୁ ମିଶା ମିଶି ଆମର ମୁ ମୁସଲିମ ଓଡ଼ିଆ ତେଲଗୁ ସବୁ ମିଶିକି ଅଛୁ ମାନେ ଫ୍ରେଣ୍ଡସ୍ ରେ ବି ଗ୍ରୁପ ରେ ବି ଆମର। ହଁ।
ହୁଁ। ତାମିଲ ଲୋକ ନା ଆମର ଭଳିଆ ତାଙ୍କର କିଛି ଅଲଗା କିଛି ଇଏ ନାହିଁ। ସେ କିନ୍ତୁ ମୁସଲିମ୍ ଟିକେ ଅଲଗା ଆଉ।
ହଁ ମ ସାଉଣ୍ଡ ଶୁଣା ଯାଉଛି ନା କ୍ଳିଅର।
ହଁ ହଁ ଶୁବା
ଠିକ୍ ଅଛି କାରଣ ମୋର ଆମର ଏପଟେ ସାଇ ସାଇଟ ରେ ଟିଭି ଲଗେଇଛନ୍ତି ତ ମୁଁ ଭାବିଲି ବ୍ୟାଗଗ୍ରାଉ ସାଉଣ୍ଡ ଅଧିକ ଶୁଣା ଯାଉଥିବ।
ହଁ ବ୍ୟାଗ୍ରାଉଣ୍ଡ ସାଉଣ୍ଡ ଟା ଟିକେ ଶୁବୁଛି କିନ୍ତୁ ତମ ସାଉଣ୍ଡ ବି ଶୁଭୁଛି।
ଆଛା ଠିକ ଅଛି ତାହେଲେ ଏବେ ଟିକେ ସାଉଣ୍ଡ କମିଗଲା। ହ ଏବେ ଠିକ ଅଛି ନା।
ହଁ।
ହୁଁ କଣ?
ମତେ ମୁସଲିମଙ୍କର ଗୋଟେ ଭଲ ଲାଗେ ତାଙ୍କ ଯୋଉ କରନ୍ତି। ହ କଷ୍ଟର୍ଡ଼ ନା କଣ କହନ୍ତି ହଁ କଷ୍
ଓହ କଷ୍ଟଡ୍‌ ହଁ ଭଲ ଲାଗେ ଫଲୁଦା ଟାଇପ୍। ହୁଁ ଖାଇଛି ଆମର ଇଦରେ ସବୁ ଡାକନ୍ତି ନା ଯାଇଚି ସାଙ୍ଗମାନ ଘରକୁ। ସ ଖାଇଛି ବନେଇ ପାରିବ ହଁ ଆରେ ବାହାରେ। ଛି କାଷ୍ଟର୍ଡ଼ ପାଉଡ଼ର ନେଇ ଆସିବ ସେଥିରେ ଡ୍ରାଇ ଫ୍ରୁଟ୍ ପକେଇକି ଘରେ ଇଏ ପାଇଁ ଖାଇବ। ଭଲ ବନି ହୁଏ। ହୁଁ ଆରେ ଯାହା ବୋଉ କଣ ପଠେଇବ ଆଣିଦବ ରାଗି ମୁଁ ଯାଇଥିଲି ମୁଁ ତତେ ଦେଖିଲି ଯେ କଣ ବୁନଉଛୁ ଧରିକି ରହ କହୁଛି। ସେ ବୋଉ ମତେ କଲ୍ କରି କହିଲେ ନା ଆଗରୁ କଣ ଆଣିବା ପାଇଁ ଆସିଲା ବେଳେ କହିକି ମୁଁ ଆଣି ଦେଇନଥାନ୍ତି। କହିଲେନି ଏବେ ରାଗ୍ ମତେ ତ ସେ କଲ କରିନି ଆଜି ନା ନା। ମଝିରେ ବସେଇ ଗଛରେ ବସେଇ ଯାଉଥିଲୁ କଣ ମୁଁ ଦେଖିନି ଖାଉଥିଲ ମୁଁ ଦେଖ୍ ଯା ଯା। ହାଲୋ।
ହଁ ହଁ।
ଆଛା କୁହ ସରି ସରି। ଏପଟେ କଥା ହଉଥିଲି ତ ହୁଁ।
ସାଙ୍ଗ ଜଣେ ଦେଇଥିଲା ଖାଇବା ପାଇଁ ନେଇକି ଆସିଥିଲା ତ।
କଷ୍ଟେଡ଼ ଖାଇଥିଲ ଭଲ ଲାଗୁଥିଲା ସେବା ଆଚ୍ଛା।
ସେଇ ଦିନଠୁ ମନ ଥରିଏ ଖାଇଥିଲି ସେଇଦିନଠୁ ମନେ ଅଛି ଏପର୍ଯ୍ୟନ୍ତ।
ଆଚ୍ଛା ଆରେ ତମ୍ ଘରକୁ ନେଇ ଆସ କଷ୍ଟର୍ଡ ପାଉଡର କେବେ ଦୋକାନରୁ କିିଣିକି ଘରେ କାହାକୁ କହିବ ବନେଇକି ଦେବେ। ଇନଷ୍ଟ୍ରକ୍ସନ ବି ଥାଇ କେମିତି ବନେଇବ କି ତମେ ନିଜେ ବି ବନେଇ ପାରିବ କାହାକୁ କହିବ ଆପଣ ନିଜେ ବି ବନେଇ ଖାଇପାରିବ ୟମୀ ଲାଗେ ଟେଷ୍ଟ ଫାଲୁଦା ଟାଇପ୍ ଲାଗେ ଆମର ବାହାରେ ଯଉଡେ ଆଇସ୍କ୍ରିମ ମିଳେନି ଯଉ କୋନ ଵାଲା ଆଇସ୍କ୍ରିମ୍ ସ୍କୋବ ବାଲା ଫ୍ଲେବର ଡିଫରେଣ୍ଟ ଟାଇପ୍। ଟି ବାଲା କୁ ଆଇସ୍କ୍ରିମ୍।
ହଁ।
ଫାଲୁଦା ଯୋଉ ମାନେ କରୁଛନ୍ତି କାମ ଯୋଉ ମାନେ ମିଲ୍‌କି ସେକ୍। ତ ଏଇ ସବୁ ଯୋଉ ମ୍ୟାଙ୍ଗ ଏଇ ସବୁ ଯୋଉ ଦିଅନ୍ତି ଯୋଉ ଗାଡି ବାଲା ଆଇସ୍କ୍ରି ତାଙ୍କ ପାଖେ ମୁଲେଇ ଫାଲୁଦା ସେଇଟା ଯାହା ଫାଷ୍ଟାର୍ଡ଼ର ଟେଷ୍ଟ ବି ପୁରା ସେଇୟା।
ହଁ ଅଲଗା ମାନେ କଣ ସବୁ ଖାଇଛ ନୂଆ ନୂଆ କିଛି?
ଖାଇବା ସବୁ ଖାଏ ରେଷ୍ଟୁରାଣ୍ଟ ଗଲେ ଖାଉ ଟ୍ରାଏ କରୁ ବାକି ମାନେ ମେମୋରି ବା ମାନେ ଯୋଉଟା କି ୟୁନିକ୍ କିଛି ସେମତି ନାହିଁ ସେଇ ତ ମେନ କ ସତରେ ଏଗୁଡା ହି ସବୁ ଆଉ। ମାନେ ଏମତି କିଛି ନିଉ ଟ୍ରାୟେ କରିନି।
ଓହୋ ଆଉ ବୁଲାବୁଲି କରିବାକୁ କୁଆଡେ କଣ ସବୁ ଯାଇଛ?
ବାହାର କାଣ୍ଟ୍ରି ଏତେ ନାହିଁ ବାକି ନ ଏତେ ଓଡିଶା ଭିତରେ ସବୁ ଯାହାବି। ଏତେ ବୁଲିବାକୁ ଯାଆନ୍ତିନି ଯେବେ ନିଜେ ଇନକମ କରିବ ନା ପଇସା କମେଇବ ସେତେବେଳେ ନିଜ ପଇସାରେ ନିଜେ ଟ୍ରାଭେଲ କରିବ ବଢ଼ିଆ। ଆଉ ତମେ ଯାଇଛ ଟ୍ରାଭେଲ କରିବାକୁ କେବେ କୁଆଡେ ବାହାରେ?
ହଁ ମୁଁ ସେମିତି କୋରାପୁଟ ଯାଇଛି ଆଉ।
ଆଛା କୋରାପୁଟର କୋଉଠି ମାନେ ସେ ଯୋଉ ହିଲ୍ ଟପ।
ହୁଁ ମାନେ ଯୋଉ କରୋମୁଟର ଦେହ ମାଳି ଯାଇଛି। ଛି ଆଉ ଆମର ହଁ ତାପରେ ଆଉ ଯୋଉଟା ଜଗନ୍ନାଥ ମନ୍ଦିର ଯାଇଥିଲି ଯୋଉଟା ଭଲ ଲାଗୁଥିଲା ସେ ମନ୍ଦିର।
ହୁଁ ଆଛା ସେଇଠି ସେଇଠା ରେ ହିଁ।
ହୁଁ ଜଗନ୍ନାଥ ମନ୍ଦିର ଟା ବଢିଆ ଲାଗୁଥିଲା ସେଇ ଗୋଟା ମତେ ଟିକେ
ବହୁତ ସୁନ୍ଦର ନା ମାନେ ଭିତର କଲରିଂ ବହୁତ ମାନେ ଡିଜାଇନ ଭଢିଆ ଥିବ, ମୁଁ କହିଲ ଜାଣିପାରିଲି ଆଉ।
ଡିଜାଇନ ତାପରେ ଠାକୁରଙ୍କର ଜଗନ୍ନାଥଙ୍କର ସେଟା ଥିଲା ସବୁ ପ୍ରକାର ବେଶ ଥିଲା ସେଟା। ତା ଭିତରେ।
କେମିତି କହିଲେ? ଆଖପାଖ ବୁଲିଛି ପୁରୀ ଯାଉ, ଆମେ କେଉଁଝର ଯାଉ, ତାପରେ
ହଁ, ହଁ, ସେମିତି ବି ଯାଇଛି ଗୋଟେ ଢେଙ୍କାନାଳ ସାଇଡ ଯାଇଥିଲି ଏଇ ଚାରି ଦିନ ନା ପାଞ୍ଚ ଦିନ ତଳେ।
କପିଳାସ ତ ମତେ ବହୁତ ବଢିଆ ଲାଗେ ଜାଗା।
କପିଳାସ ଯାଇଛି, ଧବଳେଶ୍ୱର? ଧବଳେଶ୍ୱର
ଧବଳେଶ୍ଵର ହଁ ଆମ ଘର ପାଖ, ପା ଧବଳେଶ୍ୱର ବି ଯାଇଛି କପିଳାସ ଯାଇଛି ତାପରେ ପୁରୀର କେତ ତ ସାରା ମନ୍ଦିର ଯାଇଛୁ ପୁରୀ ଏବେ ଯାଇଥିଲୁ ମଝୀରେ ଫ୍ୟାମିଲି ତିନି ଦିନ ଯୋଉ ରହିଥିଲୁ ସେଥି ବୁଲିକି ଆସିଥିଲୁ ମାନେ ସବୁ ମନ୍ଦିର, ପୁରୀରେ ଯେତେ ସାରା ମନ୍ଦିର ଅଛି ମାନେ ପାଖାପାଖି। କି ସେଇଗୁଡା ବୁଲିକ ଯାଇଥିଲୁ, ଘଟଗାଁ ଯାଇଛୁ। ଘଟଗାଁ ତାରିଣୀ, ତାପରେ ଗୁଣ୍ଡିଚା ଖାଇ। ଅ ସାନଘାଗରା, ବଡ଼ଘାଗରା, ଏମ ସପ୍ତସର୍ଯ୍ୟା। ଏମିତି ବୁଲିଛୁ ଆଉ।
ଆଉ ଏପଟ ସାଇଟ୍ ଆମ ଏପଟ ସାଇଟ୍ ଗୋରଖନାଥ, ସାରଳା।
ନା ସେଟା ଯାଇନୁ, ଯିବୁ ବାହାରୁଛୁ କି ମାନେ ଭାବିଛୁ। ଆଉ ଏପଟେ ନା ପାରାଦ୍ୱୀପ ବି ଯାଇଛି, ନେହେରୁ ବଙ୍ଗଳା।
ଆମର ଏଇଟା ରହୁଛି ପୁରା ମାନେ କେନ୍ଦ୍ରାପଡା
ସେ ସେପଟେ ଯାଇନୁ ପା ସେଇପଟେ ଏରିଆ ଯାଇନି କେନ୍ଦ୍ରପଡ଼ା ଯାଇନି। ବାକି ମୋ ସାଙ୍ଗମାନେ ରହନ୍ତି।
ଆମ ଘର ପାଖାପାଖି ପୁରା ରହିଯାଉଛି, କେନ୍ଦ୍ରାପଡା ଯୋଉ କେନ୍ଦ୍ରାପଡା ଟା ରହୁଛି ଆମ ପଛୁକୁ। ତାପରେ ସାଇଟ ରେ ରହିଯାଉଛି ଜଗତସିଂହପୁର। ଏମିତି ପୁରା ରହୁଛି ଆମେ ଟିକେ ଲାଷ୍ଟ ମଣ୍ଡାଳୀ କଟକର ଆଉ।
ସେ ଯୋଉ ଜ ଜଗତସିଂହପୁର କଉଟା କହିଲେ ତ ଯୋଉ ସରକାର କଣ ସେଟା କଣ ସେ ଜାଗା ଟା ମୁଁ ଭୁଲି ଯାଏ ସବୁ ବେଳେ। ମାନେ ଗୋଟେ ଗୋଟେ ନାଁ ମନେ ରହେନି ନା ସେଇଟା ମୋ ସାଙ୍ଗ ବି ଜଣେ ଜଗ ସିଂହପୁରରେ ରହେ ମାନେ ମୋ ପୁରା କ୍ଲୋଜ୍ ସାଙ୍ଗଟା କଲେଜର ସେଥି ହଷ୍ଟେଲ ରେ ଏଠି ରହୁଥିଲା ଆଉ। ଯିବା ଆସିବା କରେ ଆମ ଘରକୁ ବି ଆସେ ସେ ଜଗତସିଂହପୁର ରେ ରୁହେ। କେନ୍ଦ୍ରାପଡାରେ ତ ତିନି ଚାରିଟା ସାଙ୍ଗ, ମୋର ମନୀଷା ପୂଜା ସବୁ କେନ୍ଦ୍ରାପଡାର। ଜାଣିଥିବ ବି ତମେ କୋଉଠି ଘର କେନ୍ଦ୍ରାପଡାର?
ମୁଁ କେନ୍ଦ୍ରାପଡ଼ା ନୁହଁ ମୋର କଟକ।
ଆଚ୍ଛା ସାଲେପୁର ନା?
ହଁ କଟକ ର ଲାଷ୍ଟ ରହୁନି କି ସାଲେପୁର ଟା।
ହୁଁ-ହୁଁଁ-ହୁଁ।
ତାପରେ ସାଇଡ ରେ ଆମ ସାଇଟ ରେ ରହୁଛି ଜଗତସିଂହପୁର ବାଁ ସାଇଡ ରେ। ତାପରେ ଆଉ ଏପଟକୁ ରହୁଛି ପଛକୁ ରହୁଛି କେନ୍ଦ୍ରାପଡା।
ହୁଁ-ଆଚ୍ଛା। ଆଛା ତମେ ଏପଟ ଲାଇନ ସବୁ ବୁଲି ଦେଇଛ ନା ବଢିଆ। ହୁଁ। ହଁ-ଏହେ। ବାସ୍ ଖାଣ୍ଟି କଟକ ରେ। ହୁଁ। କଟକ ମାନେ ଇମୋସନ ହୁଁ-ହୁଁ।
କୁ ଗଲେ ଗୋଟେ ଯାଇଥିଲୁ ଏଠିକି ଢେଙ୍କାନାଳ ଯାଇଥିଲୁ ସେଇ ଯୋଉ ହୋଟେଲରେ କହୁଥିଲି ହୋଟେଲରେ ଯାଇଁ ଖାଇଲୁ ସେ ହୋ ଟେଲ୍ ବାଲା କଣ କଲେ ନା ମଟନ ପିସ୍ ଜଣଙ୍କୁ ଦେଲେ ଚାରି ପିସ୍ ଦେଲେ କିନ୍ତୁ ଭଲ ପିସ୍ ଦେଲେନି ଦୁଇଶହ ଟଙ୍କା ଦେଲେ। ଦୁଇଶ ଟଙ୍କା ନେଇଗଲେ ଭଲ ପିସ୍ ଦେଲେନି। ସଇଏ ଲୋକ ତାଙ୍କୁ କହିଲା କି ନା ତମେ ଭାବୁଛ ଆମେ କୋଉଠୁ ଆସିଚୁ କି? କଟକରୁ ଆଇଚୁ ଏନ୍ତୀ କଇଲା ସେ ଲୋକ ପୁରା କରିକି କହିଲା ନା ହଁ-ହଁ ସେ ଆଣି ଦଉଛନ୍ତି-ଦଉଛନ୍ତି।
ହା-ହା-ହା-ହା ବଢିଆ-ବଢିଆ ସେମିତି ଦରକାର ନା ଅରା ଅଲଗା କଟକର ହେ-ହେ।
ଗୋଟେ ସାଇଡ ହେରିଆ ଥରେ ଯାଇଥିଲୁ କୋରାପୁଟ ଯୋଉ ଯାଇଥିଲି ସେ ଆମ ନା ଶୁଣିଲେ ମାନେ ସେ କାଇଁ ବିରକ୍ତି ହୁଅନ୍ତି କଟକ କଥା ଶୁଣିଲେ। ନାଁ କଟକ ଲୋକ କାଳେ ବାହାରି ଚାଳି ତାଙ୍କୁ ମାନେ ଠକି ଦିଅନ୍ତି।
ହେଁ ଠକିବୁ କାହିଁକି? ଆମକୁ ଭାଇ ଆମେ ଛାଡିବା ପିଲା ନୁହେଁ ମାନେ ଯୋଉଟା ଠିକ୍ ଠିକ୍ ଆମେ ସବୁଠି ଜଉଟା ସେଇଟା ନା ଆଉ। ସେମାନେ ଠକିବାକୁ ଚାହିଁଥିଲେ ଆମେ ଠକି ହେବୁନି ସେଇଟା ହେଲା କଥା।
ହୁଁ କିନ୍ତୁ ଯେତେ ଯା କଟକ ତଳେ ସବୁ। ଯେତେ ଯାହା ହେଲେ ବି କଟକ ନାଁ ଶୁଣିଲେ ମାନେ ଲୋକମାନେ ଟିକେ ଚାଲାଖି ମାନେ ଇଏ ହେଇଯାଆନ୍ତି।
ହଁ କଟକ-କଟକ। କଟକର ଅରା ଅଲଗା।
ହୁଁ। ହଁ।
ହୁଁ-ହୁଁ ଠିକ ଅଛି ହଉ ରଖିଲି ଆଁ ହୁଁ କଲ୍ କରୁଚି। ହୁଁ।